ହେଲୋ। ହୁଁ। କଣ କରୁଛନ୍ତି ଆପଣ? ଆଉ ଦେହପାଅ ସବୁ ଭଲ ଅଛି ନା। ହୁଁ! ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସମସ୍ତେ ଭଲ ଆଉ।
ଆଚ୍ଛା। ଆଉ ପୂଜା ପର୍ବାଣି ନା ସବୁ କେମିତି ସବୁ ଠିକ୍ ଠାକ୍ ଚାଲିଛି।
ହୁଁ ସବୁ ଭଲ ଚାଲିଛି।
ଆଉ ଭୋଜିରେ ଟିକେ ରାଇସ ଟା ଅଧିକ ହେଇଗଲାନି ଫୋପାଡି ଥିଲ। ବସି ଆଉ ଭୋଜିରେ ରାଇସ୍ ଟା ବୋଧେ ଅଧିକ ହେଇଗଲା, ଫୋପାଡି ଦେଇଥିଲ।
ନିଜେ ଆଉ।
ଆଉ ରୋଷେଇ ବାସ ଆଜି କଣ ସବୁ ହେଇଥିଲା ଘରେ।
ହୁଁ। ସବୁ ହେଇଥିଲା ଆଉ। ଆଉ ଆପଣଙ୍କ ଦେହ ପାଅ ଭଲ ଅଛି।
ନା ମ ଦେହପାଅ ଭଲ ନାହିଁ ଯେ, ଘରେ ଶୋଇଛି ଆଉ କଣ କରିବା।
ହ।
ଆ ଆଉ ନଡିଆ ଗଛରେ କେତେ ଟା ନଡିଆ ଫଳିଥିଲା ଆଜି। ତଥାପି କେତେଟା କଣ ଦିଆ ନିଆ ହେଇଛି। କେତେଟା ଖଣ୍ଡେ ଦିଆ ନିଆଁ ହେଇଛି।
ଆ ନିଆ ହେଇଛି ଦଶଟା ଖଣ୍ଡେ ଆଉ। ଆଉ ଦଶଟା ଅଛି।
ଆଉ ଏଇଟା ପାରାପରି କଲେ, ଆମକୁ ହବ ଯଦି ଚାଳିଶ ପଚାଶ ଟା ଖଣ୍ଡେ ଦେବ। ଦେଖି ଏ ଆଉ।
ନବ ଆଉ। ସେ ଆ ଦେଖିଛି କିା ବ
ଏତ ଗୋଟେ ଟିଭିରେ ସିରିଆଲ ଲାଗିଛି। କଣ ଗୋଟେ ତମ ଆଡେ।
ଉଁ।
ଏଟା ଟିଭି ରେ ସି
ଦେଖୁଛନ୍ତି ଘର ଲୋକ ଆଉ।
ଆଚ୍ଛା। ଆଉ ଭୁବନେଶ୍ଵର କୋଉଦିନ ଯାଉଛ।
ପର ଦିନ।
କଣ କାମ ଅଛି କି ଏଠି।
ଯାଉଛ ଟିକେ ବୁଲିକି ଆସିବ ଆଉ।
ଆଚ୍ଛା। ଆଉ କଣ ରାଶି ଲଡୁ କେତେ କଣ ଅଛି।
ନହିଁ ଆ ତ ବଣ୍ଟା ହେଇଗଲା ଆଉ। ଭୋଗ କାଁ ଅଛି।
ଆଉ ସେ କଣ କରୁଛି? ହୁଁ। ଏଇ ଯା ବିଷୟ ରେ ପଚାରୁ ଥିଲି ତା କଥା।
ହଁ, ଯାହାରୁ କି ନ ଏ ଭଲ ଅଛି ଆଉ।
ଆଉ ଖିଆ ପିଆ କଣ ହେଇଥିଲା। ଲାଇନି ପଳେଇଲା ବଧେ।
ଆସିବ ଆଉ ଦୁପହରେ ଆଉ।
ଆ ଟେଣ୍ଟ ଫେଣ୍ଟ ବାଡା ହେଇଛି ନା ବାଡା ହେଇ ନାଇ। ତମେ ଖାଲି ହୁଁ ହୁଁ କର ହେଲା। ଆ ହେଲମେଟ ଟା କେତେ ନେଇଥିଲା?
ଭଲ।
କଣ କଣ ମାଛ ଧରିବା ପାଇଁ
ବାଳିଆ ଶଉଳ ରୋହି
ଆଉ କଣ? ଦୁ ଚାରା ଝଳ କରି ପଠା ଆ ଝୋଳ ପ ଗାଇ ପଠ ଖାଇ ନା ନା ଝଳ ଦରକାର। ଝୋଳ ବରକାରଝୋଳ ନାଇଁ ନାଇଁ ଝଳା ହିଁ ଦରକାର।
ତମ ଆଡେ ଗରମ ହଉ
ନା ଆମ ଆଡେ ବର୍ଷା ପକଉଛି।
ଓହୋ।
ବର୍ଷା ଉଠେଇକି ଆଇଲା ଯେ ଲାଇନ୍ ଫାଇନ୍ କଟିଗଲା।
ଓ। ଆଉ ତମ ଆଡେ ଗଣେଶ ପୂଜା କେମିତି କଣ?
ହଁ ଟେଣ୍ଟ ଫେଣ୍ଡ ଆସି ବାନ୍ଧି ବୁନ୍ଧି ତାର ଯାଇଚି ତ ଆଉ, କାଲି ପୂଜା ଅଛି। ମାଇକିଟା ବାଜୁଥିଲା ଯେ ଲାଇନ୍ ପଳେଇଲା।
ହୁଁ।
କୋଉଟି?
କଣ ହେଇଥିଲା?
ହୁଁ ଭାବୁିଚି
ଫୋନ୍ଟା ଏତେ ଗରମ୍ ହଉଚି ଯେ ହିଟ୍ ହୁଟା ହେଇଗଲାଣି।
ହୁଁ ମୋର ତ ହିଟ୍ ହେଇଗଲାଣି।
କଣ କଣ ଅଇଚି ମାର୍କେଟକୁ? ତଥାପି କଣ କଣ? ସବୁ ତ ଯେତେ କଣ ଅଛି ଆଉ କଣ କଣ। କେତେ ଦିନ ପୂଜା ହେବ ଏଇନା? ତଥାପି କେତେ ଦିନ୍? ଚାରି ପାଞ୍ଚ ଦିନ ବା। ବିସର୍ଜନ କୋଉଦିନ?
ଉଁ
ପରଦିନ। ମୋର ତ ଡାଟା ସରଲାଣି ସତଚାଳିଶି ଉଁ, ଫୋର୍ ଜି ରେ ଚାଲୁଛି।
ଭାତ କରିବା ହୁଁ-ହୁଁ ଆଉ କୋଉଠି? ଏଇଠି ତ ଆଉ।
କାଇଁକି?
ଅଁ, ଛାତୁକୁ ଗଲେ କଣ ହବ? ଗରମ ଟା ଆସିବ ନା ଲାଇନ୍?
ଲାଇନ୍ କେତେବେଳେ ଆସିବ ମୁଁ ଜାଣିଚି ନା। ଆସିବ କେତେବଳେ। ମୋର ପୁଣି କମ୍ପ୍ୟୁଟର କ୍ଲାସ୍ ଅଛି ସାଢେ ସାତେ, କେତବେଳକୁ ଆସିବୁ? ହଁ ସେଇ ଯଦି ଜଲଦି ହେଇଯାଏ ତ ସାଢେ ଆଠ, ନହେଲେ ନଅଟା ଆଉ, ସାଢ଼େ ସାତେ।
ଅଁ, ହୁଁ।
ହଁ ଗଲେ ଖାଲି କମ୍ପ୍ୟୁଟର ଆଡେଇ କୁଚ୍ କାଚ୍ କୁଚ୍ କାଚ୍ ଖାଲି ବାଡ଼େଇବ ନହଲେ। ଫୋନ୍ କୁ କର୍ଡ଼ରେ ଗେଞ୍ଜି ଦେବି ମନ ଇଚ୍ଛା ଫଟୋ ଏଡ଼ିଟିଂ କରିବି ମୋ ଫୋ-ଫୋନ୍ ର।
ଅଁ, ହଁ।
ଗରମ ଲାଗୁଚି କୋଉଠି ବସି କଥା ହେବି ମୁଁ?
ଅଁ, ହଁ କହୁନୁ କୋଉଠି ଯିବା?
ନାଇଁ ନାଇଁ ଗରମ ଲାଗୁଛି ଆଉ କୋଉଠି ଯିବା କହ? ଛାତକୁ ଯିବା?
ଛାତକୁ ଗଲେ ଥଣ୍ଡା ଲାଗିବ। ଏଠି ଆହୁରି ଗରମ ତାଙ୍କର ଚୁଲି ଅଛି।
ତାଙ୍କର ଚୁଲି ଲାଗିଛି ସେଠି।
ଥଣ୍ଡା, ଥଣ୍ଡା।
ହୋ, ଏଠି ଗରମ ଲାଗିଲା ଜୋରେ।
ହଁ ତୋତେ ଗରମ ହଉଚି।
ନାଇଁ ତୋତେ ଗରମ ହଉଥିବ।
ହଁ।
ଏଇଟା ଏ ଯୋଉ ହ୍ୱାଟସଆପ୍ ରେ ପଠେଇଛନ୍ତି ସେମାନେ ଅ, କାହାର ଚାଲୁଥିଲା ନ ଚାଲୁଥିଲା ତ ଦେଖିଛୁ ନା? କିଏ ଗୋଟେ ଲେଖିଛି କଣ ତ ସେଟା ଆମର? ଆମ ଗ୍ରୁପ ରେ ସବୁ ଏଟା ସବୁ ପଠା ପଠି ହେଇଛନ୍ତି। ସେ କହୁଥିଲେ ପୂଜାକୁ ଆସିବେ ନା ସେଥିପାଇଁ।
ଅଁ, ହଁ, ହଁ।
ଏମିତି ଗୋଟେ କାମାକ୍ଷାରୁ ଗୋଟେ ଝିଅଟେ ମୋତେ ମେସେଜ୍ କରିଥିଲା ଯେ ତାର ହଉନି। କଣ ହଉନି? କଣ ମାରି ମୁରା ପକେଇଛି? ସବୁ ଜିନିଷ ତ ଭୁଲଭାଲ ପକେଇଛି ଆଉ। ଏଇଟା ଯୋଉଟା ପକେଇବା କଥା ସେଇ ତାର ଆଉ ଲେଖିଛି କଣ ଏଇରା କି, ପୁଣି ଲେଖୁଛି ଦଶ ହଜାର। ଏ ସେ ଏତେ କାମ କରିଦେଇଛି।
ହ
ତୋତେ ନା ମେସେଜେ କରିଥିଲା। ସେଇ ଗ୍ରୁପ୍ ରୁ ମେସେଜେ କରଛି। ହଁ ଏଟା ଗୋଟେ କିଏ ଗୋଟେ ମେସେଜ୍ କରିଥିଲା ଯେ, ଇଏ କହିଲ ହଁ ମୁଁ ଅଛି।
ଉଁ ଉଁ।
ଛାତକୁ ଯିବା? ଚାଲେ ଛାତକୁ ଚାଲେ ଗରମ୍ ଲାଗିଲା ପୁରା ଗରମ୍ ଲାଗିଲା। ଉଡୁ ଶୀତ କଲା ଶୀତ କ ଉଡୁ ଏ ନାଇଁ ନାଇଁ ହଁ ହଁ। ଆଉ ଉଠୁ କହୁଛି ଉୁଠୁ।